ହ୍ୟାଲୋ।
ହଁ ସାଙ୍ଗ କଣ କରୁଛୁ?
ହେ ଏଇଠି ବସିଥିଲି ଆଉ ତୁ କଣ କରୁଛୁ?
ମୁଁ ଟିକେ ଯାଇଥିଲି ଆମ ଏଇ ବଜାରକୁ ଯାଇଥିଲି ଟିକେ ବଜାରକୁ ଯାଇଥିଲି ଏବେ ଘରକୁ ଆସିଲି ଆଉ। ଆଉ ଭଲ ଅଛୁ ତ ତୋ ଦେହ ପାା ଭଲ ଅଛି।
ହଁ ମୁଁ ଭଲ ଅଛି ତୁ କେମିତି ଅଛୁ।
ହଁ ମୁଁ ତ ବହୁତ ଭଲ ଅଛି।
ଆଉ ଘର ଲୋକ ସବୁ ଭଲ ଅଛନ୍ତି।
ହଁ।
କଣ ଖାଇଛୁ ତୁ ଆଜି।
ଏଇ ବଜାରକୁ ଯାଇଥିଲି ସେଇଠି ଖାଇକି ଆସିଥିଲି ଆଉ।
ଆଉ କଣ ପାଇଁ ଫୋନ କରିଥିଲୁ କଣ କହ?
ଫୋନ କରିଥିଲି ମୁଁ କହୁଥିଲି ଆଉ ତୁ ଏବେ ଘରେ ଅଛୁ ନା କୋଉଠି ଅଛୁ ବାହାରେ ପଢୁଛୁ ନା କଣ କରୁଛୁ ଏବେ?
ମୁଁ ବାହାରେ ଏବେ ପଢୁଛି ଘରେ ନାହିଁ ଘରକୁ ଯିବି ଏବେ ଆଉ ଆଉ କିଛି ଦିନ ପରେ ଯିବି ଆଉ।
ହଁ ଆଗ ତ କୁମାର ପୂର୍ଣ୍ଣିମା ଆସିବାକୁ ଯାଉଛି ମନ ଅଛି କି ନହିଁ?
ହଁ ସେଥିପାଇଁ ତ ଯିବିି ଗାଁକୁ ପା।
ହଁ ଆଉ ଯହେଲେ ଆସିବୁ ଆମେ ତ ପ୍ରତିବର୍ଷ ସାଙ୍ଗ କରିକି କୁମାର ପୂର୍ଣ୍ଣିମମା ଆମେ କରନ୍ତି ନିଶ୍ଚନ୍ତ ଆସିବୁ ଆଉ କଣ କହୁଛୁ?
ହଁ ଆମେ କୁମାରୀ ପୂର୍ଣ୍ଣିମା କରେ ଯେ ହେଲେ ତ ଆମେ ଆମେ ଦିଜଣ କଥା ହେ ହବନି ତ ମୁଁ ଗାଁକୁ ଯାଏ ତ ଗାଁକୁ ଯାଇ ବଳେ ସବୁ ସବୁ ଝିଅ ମାନେ ମିଶିକିରେ କଥାବାର୍ତ୍ତା ହେବା କେମିତି କଣ କରିବା ଆଉ କଣ ଆର ବର୍ଷ ତ ଏମିତି ବହୁତ ଅସୁବିଧା ହେଇଥିଲା କାହିଁକିନା ସିଏ ମାନେ ସମସ୍ତଙ୍କ ଚଉରା ନା ତ ଆର ବର୍ଷ କିଏ କାହା ନିଜ ଚଉ ଚଉରାରେ କରିଦେଇଥିଲା ସିଏ ବି ଦୁଇ ତିନି ଜଣ ଗୋଟେ ଚଉ ଚଉରା କରିଥିଲା ଆଉ ଦୁଇ ତିନି ଜଣ ଆଉ ଗୋଟେ ମାନେ ଚଉରାରେ କରିଥିଲେ ତ ଆର ବର୍ଷ ଏମିତି ବହୁତ ଝଗଡ଼ା ମଗଡ଼ା ଟିକିଏ ବାହାରିଲା। ସେଥିପାଇଁ ମୁଁ ଭାବୁଛି କି ମାନେ କାହା ଘରେ ବି ଆମେ ମାନେ କରିବାନି କି ଯୋଉ କାହା ଚଉରାରେ କରିବାନି ଗୋଟେ ଏକୁଟିଆ ଗୋଟେ ଚଉରା ଲଗେଇବା ତ ସେଇଠି ସମସ୍ତେ କରିବା ଯଦି ଆମେ ଆଉ ଜଣଙ୍କ ମାନେ ଗୋଟେ କଥା କହିବାକୁ ଗଲେ ଯଦି ମୁଁ ଆମ ଘରେ ଏକୁଟିଆ କଲି କି ହଁ ମୁଁ ଆମର କୋଉମାନେ କରିବେ କୁମାର ଯୋଉ ମୁଁ ପୂଜା କରିବି ଚଉରା ମୁଲେ ତ ସେମାନେ ତାଙ୍କ ଘରଲୋକ ତ କହିବେ ନା କହିବେ ଆଉ ତୁ ତାଙ୍କ ଭଳିଆ ହେଇକିନି କରିବୁ ଆମ ଆମ ଚଉରା ଟା କଣ ଫାଙ୍ଗା ରଖିବୁ କି? ତ ଏମିତି ସମସ୍ତେ ଲଉଛନ୍ତି ମୁଁ ଭାବୁଛି କି ମୁଁ ଗାଁକୁ କଲେ ସମସ୍ତେ ମିଶିକି କଥା ହେବା ନା କଣ କହୁଛୁ?
ହଁ ସେଆ ତ ଯାହା କହିଲୁ ସତ କଥା ସେଇଆ ସେୟା କରିବା ଆର ବର୍ଷ ବି ବହୁତ ଝଗଡ଼ା ବାହାରିଛି ଆମେ ସେମିତି ଆଉ କରିବାନି ଗୋଟେ ମିଟିଂ ବସେଇକି ସେମିତି ଆଲୋଚନା ପ୍ରଥମେ କରିବା ଆମେ ଯୋଉଠି ଖୁଦୁରୁକୁଣି ଓଷା କରନ୍ତି ସେଇଠି ଗୋଟେ ଚଉରା ଲଗେଇଦବା ସେଇଠି ସମସ୍ତେ ମିଶିକି ଓଷା କରିବା ଆଉ ଏଇ ବର୍ଷ ଓଷାକୁ ତୁ କଣ ଶାଢୀ କରିବୁ ନା କଣ କଣ ଆଣିବୁ କଣ?
କୁମାର ପୂର୍ଣ୍ଣିମା ମାନେ ଝିଅମାନଙ୍କ ପର୍ବ ତ ତାହେଲେ ବର୍ଷକୁ ଥରେ ଆସୁଛି ତ ଶାଢୀ ପିନ୍ଧିବା ନା ଡ୍ରେସ ତ ଆମେ ତ ସବୁବେଳେ ପିନ୍ଧୁଛେ ତ ଶାଢୀ ପିନ୍ଧିବା ତ ତୁ କଣ ପିନ୍ଧିବୁ ବୋଲି ଭାବୁଛୁ?
ହଁ ମୁଁ ତ ଭାବୁଛି ସେଇ ଶାଢୀ ଗୋଟେ ଆଣିବି ଆଉ କୁମାର ପୂର୍ଣ୍ଣିମା ହଉଛି ଆମ ଝିଅ ମାନଙ୍କର ପର୍ବ ଖାସ କରି ଝିଅ ମାନେ ଏଇ ପର୍ବକୁ ପାଳନ କରନ୍ତି ଆଉ କୁମାର ପୂର୍ଣ୍ଣିମାରେ ତ ଚନ୍ଦ୍ରକୁ ଜହ୍ନକୁ ପୂଜା କରା ହୁଏ ଚଉରା ମୂଳରେ ସବୁ ପୂଜା ଅର୍ଚ୍ଚନା କରା ହୁଏ ମାସ ସାରା ତ ଆମିଷ ଛାଡିବାକୁ ପଡିବ ଯାହାହେଲେ ବି ମୁଁ ତ ପ୍ରତିବର୍ଷ ଆମିଷ ଛାଡେ ନିରାମିଷ ଖାଏ ଆଉ ସାତ ଦିନ ଠାକୁରଙ୍କୁ ପୂଜା କରାଯାଏ ଲାଷ୍ଟ ମାନେ ଶେଷ ଦିନ ସେଇଦିନ ହଉଛି କୁମାର ପୂର୍ଣ୍ଣିମା ପଡେ ସେଇଦିନ ଅ ରାତିରେ ହଉ ବା ସନ୍ଧ୍ୟାବେେଳେ ହଉ ଯେତେବେଳେ ଜହ୍ନକୁ ଆମେ ପୁରା ଜହ୍ନକୁ ପୂର୍ଣ୍ଣ ଚନ୍ଦ୍ରକୁ ଚନ୍ଦ୍ରକୁ ଆମେ ଦେଖିବା ସେଇଠି ଆମେ ଉ ମାନେ ପୂଜା ସରିକି ସେଇଠି ପ୍ରସାଦ ଫ୍ରସାଦ ଖାଇକି ଆମେ ଗୋଟେ ଜହ୍ନ କରିଥିବା ଛେନାରେ ଗୋଟେ ଜହ୍ନ ହୁଏ ସେଇଟା ଆମେ ପାଟିରେ ଗିଳନ୍ତି ଯେମତି ଦାନ୍ତ ନ ବାଜିବ ମନେ ଅଛି।
ହଁ ମୋର ମନ ଅଛି ଏଇଟା କରନ୍ତି ତ ଦିଟା ଚାନ୍ଦ କରନ୍ତି କାହିଁକି ନା ଗୋଟେ ଭସା ହୁଏ ଯୋଉ ପୋଖରୀ କି ଆମେ ଯାଆନ୍ତି। ସେଇଠି ଗୋଟେ ଭସା ହୁଏ ଆଉ ଗୋଟେ ଆଣିକି ଆମେ ଆମେ ମାନେ ପାଟିରେ ଗିଳନ୍ତି ତ ଦାନ୍ତ ନ ବଜେଇ ତ ଏମିତି ହୁଏ ତ ଏଇ ବର୍ଷ ମୁଁ ବି ସେମିତି ଭାବିଛି କି ଦିଟା ଚାନ୍ଦ ଚାନ୍ଦ କରିବି ଗୋଟେ ଭସେଇବି ଆଉ ଗୋଟେ ଗିଳିବି ଆଉ ତ ଚାନ୍ଦକୁ ଯାହେଲେ ତ ଆମେ ଜହ୍ନକୁ ଲୁଚେଇକି ମାନେ ସେଟା ଗିଳିବାକୁ ପଡିବ ତ ତ ସେଥିପାଇଁ ମୁଁ ଭାବିଛି କି ଦିଟା ସେଇ ଦିଟା ତ ହବ ନା ତ ଏମିତି ମୁଁ ଭାବିଛି ଆଉ।
ହଁ ହଁ ସେଟା ବି ସତ କଥା ତାପରେ କଣ ଆଉ କରିବି ଏ ବର୍ଷ ତ ସମସ୍ତେ ବାହାରେ ଅଛନ୍ତି ସମସ୍ତେ ପାଠ ପଢୁଛନ୍ତି ବାହାରେ ଅଧିକାଂଶ ଆର ବର୍ଷ ସମସ୍ତେ ଥିଲେ ଯେ ଏ ବର୍ଷ ସବୁ ଯିଏ ଯୁଆଡେ ଯାଇଛନ୍ତି ଖାଲି ଆସିବେ ବି ନାହିଁ। ଜାଣିବାକୁ ପଡିବ।
ହଁ ତ ମୁଁ କହୁଛି କି ସମସ୍ତଙ୍କୁ ଫୋନ କରିକି ଫାଷ୍ଟ ଆମେ ମାନେ ଡକେଇଦବା କି ହଁ ଆସ ଆମର କୁମାର ପୂର୍ଣ୍ଣିମା ପାଖେଇ ଆସିଲାଣି ତ ଗୋଟେ ସଂଘ ବସେଇକି କଥାବାର୍ତ୍ତା ହେବା କଣ କରିବା କଣ ନାହିଁ ତ ଆର ବର୍ଷ କେମିତି ସବୁ ଏମିତି ଝଗଡା ହେଲା ତ ମୁଁ ଚାହୁଁନି ଏ ବର୍ଷ ସେମିତି ଝଗଡ଼ା ହଉ ତ ସମସ୍ତଙ୍କୁ ଡାକିବା ତ ଏକାଠି ବସିବା ମାନେ କଣ କେମିତି ଚଉରାକୁ ସଜାସଜି କରିବା କିଏ ମାନେ ଯୋଉ ଗୋଟେ ଛୁଆକୁ ଆମେ ଯଦି ଦାୟିତ୍ୱ ଦେଇଦିଅନ୍ତେ ତ ସେ ସବୁ କରିପାରିବନି ସମସ୍ତେ ସବୁ କିଛି କାମ କରିବେ ଯଦି କିଏ ମାନେ ଚଉରା ମାନେ ଧୋଇଦେଲା ତ ଆଉ ଜଣେ କି ମୂର୍ଜ ପକେଇଦବ କି ଆଉ ଜଣେ କିଏ ମାନେ ବେଲ ମାନେ ଆମ୍ବ ପତ୍ର ବା ପତାକା ଲଗେଇଦବ ବାଉଁଶ ଦେଇକି ଚାରିପଟେ ଚଉରା ଚାରିପଟେ ତ ଆଉ ଆଉ କିଏ ମାନେ ଚାନ୍ଦ ମାନେ ଚାନ୍ଦ ମାନେ ଗୋବରରେ ଲିପିଦବ ଆମର ଚାନ୍ଦ ପୂଜା ସେଇଠି ହେବେ ଆଉ ଦିନ ଓଳି ଯୋଉ ଅର୍ଘ ଦିଆଯିବ ଆମର ସୂର୍ଯ୍ୟଙ୍କୁ ଅର୍ଘ ଦିଆଯାଏ ଗାଧେଇ ପାଧେଇକି ଆସିକି ତ ସେମିତି କାଇଁ ଜଣେଙ୍କୁ ସବୁ କହିଲେ ତ ସେ ହବନି ନା ଯିଏ ହେଲେବି ଆଗ ଡ଼ାକିକି କହିବ ହଁ ସିଏ ଯୋଉ ମତେ ଏକୁଟିଆ କରୁଛ ତାଙ୍କ ମାନଙ୍କୁ କାହାକୁ କହୁନୁ ତ ସମସ୍ତେ ସମସ୍ତେ ଗୋଟେ ଗୋଟେ କାମ କରିବେ ତ ସେଇଟା ହେଲେ ମତେ ଲାଗୁଛି ଠିକ ହବ।
ହଁ ତୁ ଯାହା କହିଲୁ ସତ କଥା କହିଲୁ ସମସ୍ତେ ମିଳିମିଶି କାମଟିକୁ ଯଦି ଆମେ କରିବା କାମଟି ଭଲ ଭାବରେ ସମ୍ପୂର୍ଣ୍ଣ ମଧ୍ୟ ହେଇଯିବ ଆଉ ଯଦି କହିବା କି ନାଇଁ ଜଣେ ମାନେ ଜଣେ ପିଲା ସବୁ କାମ କରିବ ଆଉ ଆମେ ସବୁ ସେଇଠି ବସିକି ସଜବାଜ ହେଇକି ବୁଲିବା ସେମିତି ସେମିତି କଣ ହବ କି ଆମେ ଯୋଉ ଆଠ ଦଶଟା ପିଲା କରୁଛେ ସମସ୍ତଙ୍କ ସମସ୍ତଙ୍କୁ କିଛି କିଛିଟା କାମ ଦେଇଦବା ଭାଗ କରିଦବା କାମ ଟା ସରିଯିବ ତ ଯେମିତି କହିଲୁ ଜଣଙ୍କୁ ଲିପା ପୋଛା କାମ କରି ଦେଇଦବା ଆଉ ଜଣଙ୍କୁ କହିଦେବା ଦୁବ ବରକୋଳି ପତ୍ର ସବୁ ମାନେ ଆଣିବ ଏକାଠି କରିବ ଆଉ ଜଣେ ସବୁ ପୂଜା ସାମଗ୍ରୀ ଜିନିଷ ଏକାଠି କରିବ ଆଉ ଜଣେ ମାନେ କଣ ସବୁ କଟାକଟି କରିଦେବ ଆଉ ଜଣେ ବହି ବୋଲିବ ଆଉ ଜଣେ ପୂଜା କରିବ ଏମିତି କଲେ କଣ ମିଳିମିଶି କାମଟା ଆମର ଜଲ୍ଦି ସରିଯିବ ପୂଜାଟି ମଧ୍ୟ ଭଲ ଭାବରେ ହେଇପାରିବ ଆଉ ଆମ ସମସ୍ତଙ୍କୁ ମଧ୍ୟ ଖୁସି ଲାଗିବ ନା କଣ କହୁଛୁ?
ହଁ ଯେ ମୁଁ କହିବା ପାଇଁ ଚାହୁଁଥିଲି କି ଆମର କୁମାର ପୂର୍ଣ୍ଣିମା ଆମେ ତ ମାସିକିଆ କରିପାରିବାନି ନା ତ ଆମର ସାତ ଦିନି କୁମାର ପୂର୍ଣିମା କରୁଛେ ଯୋଉଟା ମାସିକିଆ କରୁଛନ୍ତି ସେଇଟା ହଉଛନ୍ତି ମାନେ ସେଟା ଜହ୍ନି ପୂଜା ତମେ ଜହ୍ନି ପୂଜା କରୁନ କେବଳ କୁମାର ପୂର୍ଣ୍ଣିମା ସାତ ଦିନ କରୁଛେ ହଉ ମୁଁ ଚାହୁଁଛି ଯୋଉଦିନ ଆମର କୁମାର ଲାଷ୍ଟ ପୂଜା ତ ସେଇଦିନ ଭାବୁଛି କି ସମସ୍ତେ ସକାଳୁ ମାନେ ଆସିବେ ସେଉ ଚଉରା ପାଖକୁ ମାନେ ଚଉରା ଭଲ ଭାବରେ ସ ପରିଷ୍କାର କରିକି ପରିଷ୍କାର କରିଦେବେ ତାପରେ ବାଉଁଶ ଭିଦବେ ତା ପତକା ପୋତି ସବୁ ଲଗେଇ ଦେଇକି ସମସ୍ତେ ଯିବେ ଗାଧେଇ ପାଧେଇ ସମସ୍ତେ ଆସିବେ ତ ଏଇଠି ଲିପା ହେଇଥିବ ଆମର ଗୋବରରେ ମାନେ ଲିପା ହେଇଥିବ ଗୋଲ କରିକି ସେଠି ଆମେ ଅର୍ଘ ଚନ୍ଦ୍ରକୁ ଦେବା ଯୋଉ ସୂର୍ଯ୍ୟଙ୍କୁ ଆମେ ଦିନରେ ଅର୍ଘ ଢାଳିବା ଅର୍ଘ ଢାଳି ସାରିଲା ପରେ ସେଠି ଆମ ଖଇ ପକାନ୍ତି ତ ସେଠି କିଛି ଗୀତ ଗାଆନ୍ତି ତ ସେମତି ସାରିକି ଆସିବା ତ ଯେତେବେଳେ କୁମାର ପୂର୍ଣ୍ଣିମା ତ ଆମକୁ ଉପାସ ତ ନିଶ୍ଚୟ ରହିବାକୁ ପଡିବ କାଇଁନା ନିର୍ଜଳା ଉପାସ ମୁଁ ଶୁଣିଛି ତ କିଛି ବି ଖାଆନ୍ତିନି ଯଦି ଯଦି ମାନେ କାହାକୁ ଭୋକ ମାନେ କିଏ ସମ୍ଭାଳି ପାରିବେନି ତ ପାଣି କି ସର୍ବତ କି ଥଣ୍ଡା କି କଣ ପିଇ ପିଇବା ଦେଲେ ଚଳିବ ତାପରେ ମୁଁ ଭାବୁଛି କି ଯୋଉ ଆମ ରାତିରେ ଯୋଉ ଆମର ପୂଜା ହବ କୁମାର ପୂର୍ଣ୍ଣିମା ତ ଭାବୁଛି ସମସ୍ତେ ସବୁ ବର୍ଷ ସମସ୍ତେ ଲେଟ୍ ମାନେ ଯୋଉ ଟାଇମ ଯଉ ସମୟ ଅଧିକ ଲାଗୁଛି ତ ସମୟ କଣ ସମସ୍ତେ ସାଢୀ ସୁଢା ପିନ୍ଧୁଛନ୍ତି ସଜଵାଜ ହଉଛନ୍ତି ତ ଇଏ ହଉଛି ମୋ କହିବା କଥା ସମସ୍ତେ ଜଲଦି ଯଦି ବାହାରି ଯିବେ ତ ଜଲଦି ଆମର ପୂଜା ସରିଯିବ ଯିବ କାହିଁକିନା ଯଦି ଆମେ ଜଲଦି ଚାରିଟା ବେଳକୁ ଯଦି ଆମେ ବାହାରଯିବା ସନ୍ଧ୍ୟା ଭିତରେ ତ ଆମ ସରିଯିବ ନା ଜଲଦି ସଜଵାଜ ସରି ଯାଇଥିଲା ପରେ ଆମେ ଆସିକି ଏଇ ମାଆଙ୍କ ପାଖରେ ଏଇ ଯୋଉ ବୃନ୍ଦାବତୀଙ୍କ ପାଖରେ ତ ବହୁତ ଜଲଦି ସବୁ କାମ ଯଦି କି ଫଳମୂଳ କାଟିଦେଲେ ଆଉ ଜଣେ କି ବହି କରିଦେବେ ତ ଆଉ ଜଣେ କି ମାଆ ଯୋଉ ଆମ କଳସ ଠିକିରେ ବସେଇ ପାଣି ଦେଇକି ବସେଇକି ପୂଜା କରିଦେବେ ତ ଭାବୁଛି ଏମିତି ସମସ୍ତେ କରିଦେଲେ ଭଲ ହବ।
ଏକଥା କହିଲୁ ସେଇ ଅନୁସାରେ ସବୁ କରିବା ସବୁ ଏକାଠି ହେଇକି ମିଳିମିଶି କାମ କରିବା ଆଉ ପୂଜା ସରିବା ପରେ ଆମେ ଚନ୍ଦ୍ରକୁ ଦେଖିକି ଚନ୍ଦ୍ର ଖାଇସାରିବା ପରେ ପାଣି ଫାଣି ଛଡେଇକି ବସତ ଖାଇସାରିବା ପରେ ମୁଁ ଭାବୁଛି ଆଉ ଆମେ ଯେମିତି ପ୍ରତିବର୍ଷ ବୁଲିବାକୁ ଯାଆନ୍ତି ସମସ୍ତଙ୍କର ଦେଖିବାକୁ ଯାଆନ୍ତି ଠାକୁରଙ୍କୁ ଆମେ ଦେଖିବା ପାଇଁ ଯାଆନ୍ତି କିଏ କେଉଁଠି କଣ ଓଷା କରିୁଛି ଭାବୁଛେ ସବୁ ଗାଁରେ ଯେତେକ ସବୁ ମେଢ଼ ହେଇଛି ଆମେ ସବୁତକ ଯାଇକି ଦେଖିକି ଆସିବା ସବୁ ଢେରସାରା ମଜା କରିବା ଫଟୋ ଭିଡ଼ିଓସ୍ କରିବା। ଆଉ ଠାକୁରଙ୍କୁ ପ୍ରସାଦ ପୁଣି ସମସ୍ତଙ୍କୁ ଦବାକୁ ପଡିବ ନା ମାଙ୍କୁ ପ୍ରସାଦ ପୁଣି ଦବାକୁ ପଡିବ ସମସ୍ତଙ୍କୁ ସମସ୍ତଙ୍କ ଯୋଉମାନେ ସବୁ ଭୋଗ ଦେଇଥିବେ ଓଷା ପାଇଁ ସମସ୍ତଙ୍କ ଘରେ ଫୁଣିନେଇକି ବାଣ୍ଟିବାକୁ ପଡିବ ନା ଆଉ କଣ ଜଣେ ଛୁଆ ହେଲେ ଆ କଣ ଆମେ ବାଣ୍ଟି ପାର କି ବାଣ୍ଟି ପାରିବାନି ନା ସମସ୍ତେ କିଛି କିଛିଟା ଭୋଗ ନେଇକି ସମସ୍ତଙ୍କ ଘରେ ବାଣ୍ଟି ଦେଲେ ମୋର ଜଲଦି ସରିଯିବ
ହଁ ତୁ ସେଟା କହିଲୁ ଠିକ କହିଲୁ ଏମିତି କଲେ ଆମର ଜଲଦି ସରଯିବ ତ କେହି କା ଉପରେ ରା ରାଗ ଖିବିନି ତ ଆମେ ଯଦି ଜାଣିଶୁଣି ମୋ କହିବା ଗୋଟେ ଛୁଆ ହଁ ତୁ ଗୋଟେ ଛୁଆ କହିବା କି ହଁ ତୁ ଏଠିକି ଯା ସେଠିକ କର ଏଟା କର ସେଟା କର ତ ସେ ରାଗିବ ନା କାରଣ ସମସ୍ତ ସମସ୍ତେ ସେଦିନ ଉପାସ ରୁହନ୍ତି ତ ଦେହ ଖରାପ ହେଇଯିବ କୋ ଗୋଟେ ଲୋକ ସବୁ ଯଦି କାମ କରିବ ନା ସମସ୍ତେ ମିଳିିମିଶିକି କାମ କରିଦେଲେ ଆମ କୁମାର ପୁର୍ଣିମା ମାନେ ଏଇ ଛୁଆ ତ ବହୁତ ମାନେ ବହୁତ ଜଲ୍ଦି କାମ ସରିଯିବ ତ ଘରକୁ ଆସିକି ତମେ ଯାହା ହି ଖାଇ ଖାଇପାରିବ। ତ ଏଇ ବର୍ଷ ଭାବୁଛି ସେ ଆ ଆମେ ଦି ଜଣଙ୍କ କଥା ହେଇ ପଇଲେ କଣ ହବ ହୋଉ ତାହେଲେ ସବୁ ଛୁଆଙ୍କୁ ଆମେ ସେଇ କଥା କହିବାକୁ ପଡିବ। ତ ମୁଁ ଭାବୁଚି ସେଟା ମୁଁ ଗଲେ କଥାବାର୍ତ୍ତା ହେବା ଆଉ।
ହଁ ତୁ ଜଲଦି ଟିକେ ଆସିଲେ ଆମେ ସବୁ ଜିନିଷ କଥା ବାର୍ତ୍ତା ହେଇକି କଣ କେମିତି କରିବା ସମସ୍ତଙ୍କ ମତାମତ ବି ସେଠି ନେଇଯିବା କି ଏ ବର୍ଷ କି ଓଷା କରିବେ କି ନ କରିବେ ଏଇ ବର୍ଷ କି ଆସିପାରିବ କି ନ ଆସିପାରିବ କି କଣ ଆମ କେତେ ଜଣ ପିଲା ହେଲେ ହୁଁ କଣ କଣ ସବୁ ଭୋଗ ସାମଗ୍ରୀ ସବୁ ଜିନିଷ ଆସିବ କଣ ନାହିଁ ପତକା ଆସିବ, ଅଠା ଆସିବ, ବେଲୁନ ଆସିବ, ପୁଣି ବାଉଁଶ ଆଣିବାକୁ ପଡିବ ସବୁ ଜିନିଷ ଅଛି ନା କଣ ଭାବିଚିନ୍ତି କଣ କରିବା ଆଉ।
ହଁ ତ ସେମିତି ସବୁ କରିବା ନା ଆଉ କଣ କରିବା? ତ ମୁଁ ଏମିତିକେ ଫୋନ କରିଥିଲି ସମସ୍ତେ ବି ମୁଁ ଜଣଙ୍କୁ ବି ଫୋନ କରିଥିଲି ଆମ ଗାଁରୁ ସିଏ ବି କହିଚି ଆମ ସାଙ୍ଗ। ତ ଗଲେ ଯାହା କଥାବାର୍ତ୍ତା ହବା ଆଉ।
ହୋଉ ତୁ ଆସେ ଆମେ କଥା ତା ହବା କଥାବାର୍ତ୍ତା ହେକି ଯାହା କିଛି ଗୋଟେ ଭାବିବା କଣ କରିବା କଣ ନାହିଁ ଆଉ। ଆଚ୍ଛା ହୋଉ ସାଙ୍ଗ ମୁଁ ଏବେ ରଖୁଚି ପରେ କ କଲ୍ କଲେ ଯଦି ତୁ କାହାକୁ କଲ୍ କରିକି ବୁଝିଥିବୁ ମତେ କହିବୁ ମୁଁ ଯାହାକୁୁ କଲ୍ କରିକି କିଛି ବୁଝିବି ବୁଝିଥିବି ତତେ ମୁଁ ଜଣେଇଦେବି ଆଉ।
ହୋଉ।
ହୋଉ ରଖୁଛି।